ନମସ୍କାର, ଆଉ କେମିତି ଅଛତି?
ହଁ ଆଜ୍ଞା ଚାଲିଛି ଠିକଠାକ ଆଉ, ଆଉ ଆପଣ, ଆଉ ଆପଣଙ୍କ ଘରେ?
ହଁ ସବୁ ଭଲ ଚାଲିଚି ଆଉ, ଆଉ କଣ ଖାଇଲେ ଆଜି?
ହଁ ଆଜି ଆ ସକାଳେ ହେଇଥିଲା ରୁଟି ଆଳୁ ଚଣା ଯାଇ ପତ୍ରକୋବି ତରକାରୀ, ଆଉ କଲରା ଟିକେ ଚିପ୍ସ ହେଇଥିଲା ଏବଂ ଖରା ବେ ଳେଭାତ, ଆଜି ପଳେଇଥିଲି ଗୋଟେ ଭୋଜି ଖାଇ ତ ସେଇଠି ଭା ତ ତରକାରୀ ଡାଲି। ଭୋଜିରେ ଆଜି ଧଳାଅନ୍ନ, ଖେଚିଡି ଡାଲି, ଘାଣ୍ଟ ତରକାରୀ, ଖୁରୁମା, ଆଇସ୍ କ୍ରିମ୍ ଥଣ୍ଡା ଏମତି ଥିଲା। ଆଉ
ଏୟା ଆଉ
ହଁ ଏମିତି, ହଁ ଠିକ ଠାକ ଆଜି ଭଲ ଟିକେ ସ୍ଵାଦ ହେଇ ଯାଇଥିଲା। ଆଉ ଆପଣଙ୍କର ହୋଟେଲରେ କେମିତି ଚାଲିଛି?
ହଁ ଚାଲିଛି ସେମିତିଆଉ, ଗୋଟେ ପ୍ରକାର ଆଉ ଭଲ ଚାଲିଚି ଆଉ।
ଆଛା, ଆଛା ଆମର ଜଣେ ସାର୍ ଯିବେ ଆଉ ରାତିରେ ସବୁ କଣ, କଣ ସବୁ ଆଇଟମସ୍ ହୁଏ?
ରାତିରେ ରୁଟି, ତଡକା, ତରକାରୀ। ଆଉ ଏ ଦି ତିନିଟା ହୁଏ, ରାତି ବେଶୀ ସରନି ନା ଦିନରେ ଭାତ ଡାଲି ଆ ଚିପ୍ସ ତରକାରୀ। ଖଟା, ସାଲେଟ, ଆଚାର ପାମ୍ପଡ ଏ ସବୁ ହୁଏ ଆଉ।
ଆଚ୍ଛା ଆଛା।
ଆମର ଜଣେ ସାର୍ ଅଛନ୍ତି, ତାଙ୍କେ କହୁଲେ ତାଙ୍କ ପରିବାର ସହ ସେପଟେ ଟିକେ ବୁଲିବାକୁ ଯିବେତ, ମୁଁ ତାଙ୍କୁ ଆପଣ ନମ୍ବର ଦେଇଦେବି, ଆପଣ ହୋଟେଲରେ ସେ ଖାପିଅ ରାତିଟା କରିବେ ଆଉ, ତାଙ୍କ ଟିକେ ଉଁ ଜଣେ ରୁଟି ଟିକେ ଆଉ ତଡକା ଟିକେ ଯାହାବି ଡାଲମା ଉଁ ତାଙ୍କ ପାଇଁ ରଖିଦେଇଥିବେ। ଆଉ ଆପଣ ଆଜି କ କଣ ଖାଇ ଖାଇବା ଆଜି କରିଥିଲେ ଖାଇଲେ?
ସଖାଳେ ହେଇଥିଲା ଭାତ, ଡାଲି। ଆଉ କୁନ୍ଦୁରି ଭଜା, ଆଉ ଆମ୍ବ, ଆଉ ଆଚାର। ଏତିକି ହେଇଥିଲା ସଖାଳେ, ଆଉ ସନ୍ଧ୍ୟାବେଳେ ଟିକେ ଟିଫିନ୍ ହେଇଥିଲା ଆଉ।
ଆଚ୍ଛା ଆଚ୍ଛା।
ଆଉ କଣ କୁହ ସନ୍ଧ୍ୟା ତମର ସନ୍ଧ୍ୟାରେ କଣ ଟିଫିନ୍ ଆଜି?
ଆଜି ସନ୍ଧ୍ୟା ଟିଫିନି ଟିକେ ପକୋଡା ଟିକେ ହେଇଥିଲା। ଏ ଆଳୁ, ଆଳୁ ଆଉ ବେସନ ଚଣା ଯାଇ ଟିକେ ପକେଇକି ପକୋଡା ହେଇଥିଲା, ପକୋଡା ଖାଇଲୁ ଆ। ଏବଂ ଆଜି ସନ୍ଧ୍ୟା ସମୟରେ ଟିକେ ମୁଁ ଟିକେ ଯାଏ ମନ୍ଦିର ଆଡେ। ତ ଅ ରାଧାକୃଷ୍ଣ ମନ୍ଦିର ଆଡେ ଟିକେ ଯାଇ ଦର୍ଶନ କରେ ଆଉ ଆଳତି ଫାଳତି ସେ ସମୟରେ ଟିକେ ଥାଏ, ଭଜନ କୀର୍ତ୍ତନ ହୁଏ।
ଏବଂ ଆଜି ମନ୍ଦିର ସବୁ ମହାରାଜ୍ୟ ସମସ୍ତେ ଯା ଯାଆନ୍ତି ଗୋଟେ ଆଜି ଆଜି ପଳେଇଥିଲେ ଗୋଟେ ପ୍ରୋଗ୍ରାମ୍ ରେ ତ। ପାଇଁ ଆଜି ଟିକେ ମନ୍ଦିର ଟିକେ ଫାଙ୍କା ଫାଙ୍କା ଥିଲା। ଏ ମାଘେ ସବୁ ସରିଲା ଆସିଲି ଆଉ। ଆପଣଙ୍କ କଥା ମନେ ପଡିଲା ତ କଥା ହଉ କଲି।
ଆପଣଙ୍କ ଗାଁ ରେ କେତେଟା ମନ୍ଦିର ଅଛି?
ଆମ ଗାଁରେ ଦୀର୍ଘ ବାରଟା ଉପରେ ଥିବ।
ଏ ହେ ଓହୋ।
କାହିଁକି ନା ଆମ ଗାଁ ହଉଚି ମନ୍ଦିର ମାଳିନୀ ସହର। ବହୁତ୍ ମନ୍ଦିର ଅଛି। ଏବଂ ବହୁତ ଭକ୍ତ ବି ବହୁତ୍ ଅ ଛନ୍ତି କାହିଁକି ସବୁ ଆସନ୍ତି। ଅ ଅନ୍ୟନ୍ୟ ଗାଁରେ ବି ଦର୍ଶନ କରିଆ ପାଇଁ। ଆଉ ମୁଁ ବିଶେଷ କରି ସେଠି ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ରାଧାକୁ ମ ହାଦେବ ମନ୍ଦିର। ବିନୋଦ ବିହାରୀ ମନ୍ଦିର ଯାଏ। ଆଉ ଆପଣଙ୍କ ଗାଁରେ କେତେଟା ମନ୍ଦିର ଆଉ ଆପଣ କୋଉ ମନ୍ଦିର ଯାଆନ୍ତି ବେଶୀ?
ଆଉ ଆମ ଗାଁ ତ ମୁଁ ଟିକେ ବଉଡା ତ ଟିକେ ଅଳ୍ପ ଯାଏ ବାହାରକୁ। ଆଉ କାର୍ତ୍ତିକ ମାସରେ ଆମେ ଯାଉ। ଏଇଠିକା ଏଇଠି ଆମର ଜଗନ୍ନାଥ ମନ୍ଦିର ଅଛି। ଶିବ ମନ୍ଦିର ଅଛି। ଆଉ ଏଇଠି ସଙ୍କଟ ତାରିଣୀ ମାନେ ତାରିଣୀ ମନ୍ଦିର ଅଛି। ତାପରେ ଆସିଲା ହନୁମାନ ମନ୍ଦିର। ଆ ତାପରେ ଆମର ଗ୍ରାମ ଦେବତୀ ଠାକୁରାଣୀ। ଅଛନ୍ତି ଇଂତୀ ଆଉ ବହୁତ ଗୁଡେ ଆଉ।
ଆଚ୍ଛା ଆଚ୍ଛା। ଆପଣ ବିଶେଷ୍ କରି କୋଉ ମନ୍ଦିରକୁ ବେଶୀ ବେଶୀ ଯାଆନ୍ତି?
ଆମେ ଏଇଠି ପାଖେ ଯାଉଚୁ। ଶିବ ମନ୍ଦିର ଟିକେ ଯାଉଚୁ ଜଗନ୍ନାଥ ମନ୍ଦିର ଯାଉଚୁ। ଏ ଦିଟା ମନ୍ଦିର ଟିକେ ପାଖ ତ ଯାଉଚୁ ସେଇଠିକି ଆଉ।
ଆଚ୍ଛା।
ଆଉ ତମ ଗାଁରେ କିସ ପର୍ବପର୍ବାଣୀ ସବୁ ହଉଚି?
ପର୍ବ ଏବେ ରଥଯାତ୍ରା ପାଇଁ ଚାଲିଚି ପ୍ରସ୍ତୁତି। ଆଉ ସ୍ଥାନ୍ ଯାତ୍ରା ପରେ ରଥ କାମ ଆରମ୍ଭ ହେଇଗଲାଣି। ଦିପ ଓ ଦ ଦଶ ଦିନ ଭିତରେ ରଥ କାମ ବି ସରେଇଦେବେ। ଆଉ ଆଗାମୀ ପନ୍ଦର ଦିନି ପରେ ଅଛି ରଥଯାତ୍ରା। ତ ଆଜି ଧୁମ୍ ଧାମରେ ସନ୍ଧ୍ୟା ସମୟରେ ମାଣା ତାଙ୍କର ଯୋଉ ବି କାରିଗର ମାନେ ରଥକାମ କରୁଛନ୍ତି। ଏବଂ ରଜାଙ୍କର ଘର ଲୋକ ବି ଆସନ୍ତି ତାଙ୍କେ ବୁଝାବୁଝି କରନ୍ତି। ଊ ଗାଁର ପ୍ରଶାସନ ସମସ୍ତେ ମିଳିକି ରଥ କାମ ଧୋରଦାର ଚାଲିଛି ଏଇ ବର୍ଷ ତ ରଥରେ ଏ ନୂଆ ସବୁ କଲର ଏବଂ ରଙ୍ଗ ଆଉ ଯାହା ବି ବାନା ସବୁ ଲାଗେ। ଆ ମୁଁ ବି ବେଳେ ବେଳେ ଟିକେ ଯାଏ ରଥ କାମ ଦେଖିବା ପାଇଁ ସେଇଆ ବି ଏକ ସୁନ୍ଦର ମଜା ଲାଗେ। କାଇଁନା ପିଲା ବେଳୁ ଆମେ ଯାଇ ଆସୁ। ଆଉ ଆପଣ ଗାଁରେ ରଥଯାତ୍ରା ହୁଏ?
ହଁ ଆମର ଇଆଡ଼େ ରଥଯାତ୍ରା ହଉଛି। ଆପଣଙ୍କ ଗାଁରେ କେତେଟା ରଥ ହଉଛି?
ଆମ ଗାଁରେ ଦୀର୍ଘ ତିନୋଟି। ରଥ ଗଡେ ଗୋଟେ ବଡ ରଥ ତ ଆଉ ଟିକେ ଛୋଟ ତାପରେ ଆଉ ଟିକେ ଛୋଟ ଛୋଟ ଏଇ ବର୍ଷ।
ଆମ।
ନୂଆ ରଥ ଗୋଟେ ହେଇ ହବ ବୋଲି ଶୁଣା ଯାଉଛି। ଆଉ ଦିଟା ରଥ କାମ ହେଇଯିବ କାଲି ପର୍ଯ୍ୟନ୍ତରୁ ଆଉ।
ଆମର ଏଇଠି ଗୋଟେ ରଥ ହଉଛି ଆଉ।
ଆଚ୍ଛା ଆଚ୍ଛା।
ଆମ ପିଣ୍ଡାରେ ଏକା ରଥ ରହୁଛି। ଆଉ ଏଇଠୁ ଝିକି କିରି ମାଉସୀମା ମନ୍ଦିର ନଉଛନ୍ତି ଆଉ ଗୋଟେ କିଲୋ ମିଟର ପାଖାପାଖି। ହବ ମାଉସୀ ମା ମନ୍ଦିର ଆମ ଘରଠୁ ଆଉ।
ଆଛା ଆପଣଙ୍କ ଗାଁରେ ରଥ ଯାତ୍ରା ଟିକେ ବିସ୍ତାର କରିକି କୁହନ୍ତୁ ଟିକେ।
ନାଇଁ ମୁଁ ତ ବେ ମତେ ଜଣା ପଡୁନି ଆଉ କେମିତି କହିବି।
ହ ଉ କେତେ ଲୋକ ଆସନ୍ତି କୋଉଠୁ କୋଉଠୁ ସବୁ ଗ୍ରାମ ଲୋକ ଆସନ୍ତି।
ହଁ ବ୍ରାହ୍ମଣ ଏଇଠି ଆମର ବେଶୀ ଖ୍ରୀଷ୍ଟିଆନ ଲୋକ ରହୁଛନ୍ତି। ଖ୍ରୀଷ୍ଟିଆନ, ମୁସିଲମାନ ଏଗୁଡା ରହୁଛନ୍ତି ସେମାନେ ହେଲେ ପଳେଇ ଆଉଛନ୍ତି ଛନ୍ତି ଏକା। ଆଉ ହଉଛନ୍ତି ପାଖାପାଖି ଗୋଟେ ହଜାର ବାରଶହ ଲୋକ ଗଦା ହଉଛନ୍ତି ଆଉ। ଏଇଠି ଟିକେ ବ ଅନ୍ୟ ଜାତିର ଲୋକ ବହୁତ ଋଢିଏ ରହୁଛନ୍ତି।
ଆଚ୍ଛା ଆଚ୍ଛା ଆଛା।
ବ୍ରାହ୍ମଣ ଲୋକ ଟିକେ କମ ତେଲି। ଆ ମୁସଲମାନ, ଖ୍ରୀଷ୍ଟିଆନ ଏଇଗୁଡା ରହୁଛନ୍ତି ବେଶୀ ଆଉ।
ଆଚ୍ଛା ଆଚ୍ଛା ଆପଣ ଘରେ କେବେ ରଥ ବନେଇଛନ୍ତି।
ନା ନାଇଁ କେବେ ବନେଇନୁ ଆମେ।
ଆଛା।
ଆପଣ ବନଉଚନ୍ତି କି?
ନାଇଁ ଆମେ ବନେଇନୁ ଯାହା ୟୁଟ୍ୟୁବ ରେ ଦେଖିକି। ଏ ଭାବୁଛୁ ବନେଇବୁ ନାଇ ସମୟ ବି ନାହିଁ। ଆଉ ଏମିତି ସବୁ ଚାଲଚି ଆଉ।
ଆଉ ଆଜି ରାତିରେ କଣ ଆଇଟମ୍।
ଆଜି ରାତିରେ ରୁଟି। ଅ ଚଣା ଆଳୁ ତରକାରୀ। ଏ ଚାଲିଛି ମା ରୋଷେଇ କରୁଛନ୍ତି ଖାଇବୁ। ଆଉ ଆପଣଙ୍କର।
ଆମର କି ସେମିତି ଏକା ଆଉ ରାତି ଅଳ୍ପ କାର ଆଇଟମ ଆଉ। ଆମର ର ରୁଟି, ଭାତ, ଡାଲି, ପୋଟଳ ଭଜା ଆଉ। ଆଉ ସାର୍ କୁହନ୍ତୁ ଆଉ ଆପଣଙ୍କ ପଢାପଢି। କିଁତି ଚାଲିଛି?
ପଢାପଢି ହଁ ଠିକଠାକ୍ ଚାଲିଛି ଏବେ ଟିକେ କାମ ଭିତରେ ଆଜି ଭୋଜିଥିଲା। ପଳେଇ ରହି ଯାଇଥିଲି ଆଉ ସନ୍ଧ୍ୟା ସମୟରେ ଟିକେ ପଢାପଢି କରେ। ଏମିତି ବି ଭଲ ଚାଲିଛି ଆଉ ଉ। ଆପଣଙ୍କ ସବୁ ବେପାର ସବୁ କେମିତି ଚାଲିଚି।
ହଁ ବେପାର ସିଇଁତି ଏକା ବେଳେ ଚାଲିଚି ଆଉ ଗୋଟେ ପ୍ରକାର ଆଉ। ଏବେ ସବୁ ଶୀତଳ ମାନେ ବର୍ଷା ଟିକେ ହେଇଯାଉଚି ତ। ଏଇ ବେପାର ମାନ୍ଦା ଅଛି ଆଉ।
ଆଚ୍ଛା ଆଚ୍ଛା।
ଏ ଆମ ପୁତ୍ର ଟିକେ ପାଠ ପଢୁଥିଲେ ତ ସେଇଠି ବସିଥିଲୁ ଆଉ।
ଆଛା ଆଚ୍ଛା ଆଉ ପୁଅଙ୍କର କଣ ସବୁ ପାଠପଢା ଚାଲିଚି?
ତାର ଏ ବର୍ଷ ସଭେ- ସେଭେନ୍ଥ।
ଆଚ୍ଛା ଆଚ୍ଛା।
ହୁଁ ଆଜି ତାଙ୍କ ଟିଉସନ୍ ଛୁଟି ଅଛି ତ ହେଥିପାଇଁ ସେ ଯାଇନି।
ଆଚ୍ଛା -ଆଚ୍ଛା- ଆଛା।
ଆଉ କଣ୍ ଆପଣଙ୍କ ମମି?
ଅ- ମାମା ଆମର ରୋଷେଇ ଏବେ ଚାଲିଚି କରୁଥିଲେ ରୋଟି ଚକଡୁ ଥିଲେ। ଆଉ ସେସ୍ ସନ୍ଧ୍ୟା ସମୟରେ ଟିକେ ବିଳମ୍ବରେ କାମରୁ ଫେରନ୍ତି ତ ସେଇ ପାଇଁ ସବୁ ରାତିରେ ଆମର ଖାଇବା ସମୟ ଟା ଆଠ୍ ଟା ଅ- ଅଧେ ପଇଁଚାଳିଶ୍ ଏମିତି ହେଇଯାଏ। ଆଉ ଆପଣଙ୍କର ଖାଇବା ସମୟ କେତେବେଳେ ଥାଏ ରାତିରେ?
ଅ- ଖାଇବା ସମୟ ସନ୍ଧ୍ୟା ତ ସାତଟା ବେଳୁ ଆମେ ଟିଫନ୍ କରୁଚୁ। ଆଉ ଟିଫିନ୍ କଲେ ସେରା ନଅଟା ଅଧେ ଦଶଟା ହଉଚି। ଆଉ ସବୁ କାମ ସରି ଶୋଇଲା ଅଳୁ ଏଗାରଟା ରାତି ହଉଚି ଆଉ।
ଆଚ୍ଛା ଆଚ୍ଛା।
ଆଉ କଣ୍ କୁହନ୍ତୁ।
ଫୋନ୍। କାମ ଟିକେ ଜଲ୍ଦି ହେଇଯାଏ ଆପଣ ଏଁ ଟିକେ ବେପାର ବୋଲି ଲେଟ୍ ହଉଚି।
ନାଇଁ ଜଲ୍ଦି କାମ ସରିଆ ଟା ଏକା ଭଲ।
ହଁ ଜଲ୍ଦି କାମ ସାରି ଜଲ୍ଦି ଟିକେ ଶୋ ପଡୁ। ତ ସକାଳୁ ଉଠିକି ଭୋରରୁ ଆଉ ଯେତିକି କାମ ଚା ଚାଲେ ନ- ଦୈନିକ କାମ ଆଉ।
ହଁ -ହଁ -ହଁ।
ହଁ ଏମିତି ତ ଚାଲିଚି ଆଜି ଇ- ଭୋଜି ଖାଇ ଅ -ଆସି ତ ରାତିରେ ଖାଇବା ଟିକେ ଅଳ୍ପ ଅଳ୍ପ ହବ। ରୁଟି ଟିକେ ତରକାରୀ ଟିକେ ଖାଇକି କାଇଁ ନା ସକାଳ ଟିକେ ଗରିଷ୍ଠ ଖାଇବା ହେଇଚି। ତାକୁ କାଇଁକି ଶରୀରକୁ ଏତେ କଷ୍ଟ ଦବା ଆମେ ବି ଏ -ଦେ- ଦେହ ଠିକ୍ ଥିଲେ ଆଗାମୀ ଦିନରେ କାମ କାଲି ବି ଚାଲିବ ହ-ହଉ। ଅଜା ମୋର ଗୋଟେ ଛୋଟ କାମ ପ- ପଡିଗଲା। ମୁଁ ଆପଣ ଟିକେ ପରେ କଥା ହବା ଅ- ରଖୁଚି।